ଖାଇବୁ। ହ ହ ହଁ ହଁ
କୁହ କଣ କରୁଛ?
ମୁଁ ଏଠି ଋଶେଇ କର୍
ହୁଁ। ରୋଷେଇ କଉ ରୋଷେଇ ଆସୁଛି? ହଁ ବଢିଆ ଆଉ।
ଆ
ହଁ ଏଠି ବସିଥିଲି ଆଉ। ରୋଷେଇ ମତେ ହଁ ଆସେ ଅଳ୍ପ ଅଳ୍ପ କିଛି କିଛି ଜାଣିଛି ଆଉ।
ଓହୋ ହଉ ସେ
ଆଉ କଣ ବନଉଛ ଏବେ?
ଦରକାରୀ ହେଉଛି।
ବଢିଆ ଆଉ।
ଆଉ ରଜରେ କୁଆଡେ ବୁଲା ବୁଲି ହେଲା ତମର?
ରଜରେ ମୁଁ ହଁ ମୁଁ ଦିଦି ମୋ ମାମୁଁଙ୍କ ପୁଅ ଭାଇ ସବୁ ଯାଇକି ବୁଲାବୁଲି ଏଠି ମନ୍ଦିର ସବୁ ପାଖରେ ଆମର ସବୁ ଯାଇକି ବୁଲାବୁଲି କରିକି ଆସିଲୁ ସବୁ ଆଉ ଉଁ ଉଁ ଫାଷ୍ଟ ରଜ ଦିନ ଯାଇଥିଲୁ ତାପରେ ସେକେଣ୍ଡ ରଜ ଦିନ ଆଉ ଯାଇନଥିଲୁ ଥିଲୁ କୁଆଡେ଼ ପୁଣି ଲାଷ୍ଟ ରଜ ଦିନ ଯାଇଥିଲୁ ବୁଲି ବୁଲିକି ପୁରା ଦିନ ସାରା ପୁରା ବୁଲି ବୁଲି ସଞ୍ଜ ବେଳୁ ଯାଇ ଆଇଲୁ।
ହୁଁ।
ତମେ?
ଆମ ମୁଁ ଏ ଫାଷ୍ଟ ରଜ ଦିନ ସବୁ ଘର ବୁଲା ହୋ। ରଜ ଦିନ ହ ଯାଇଥିଲୁ ତାରେଣି ଯାଇଥିଲୁ ତ ତାରେଣି ସେପଟେ ଯୋଉ ଏ ସବୁ ଏରିଆ ଅଛି ବୁଲି ସେଟା ସବୁ ବୁଲିକିନା ଆସିଲି ତାଠ ଦିନ ଏଇଠି ଗାଁରେ ଦୋଳି ଗୋଟେ ଗାଁ ପାଖରେ ସେଠି ସବୁ ଅଧିକ ଦୋଳି ଠିକ୍ ଠାକ୍ ଅଛି। ଏଠି ଆମ ଗାଁରୁ ଏସବୁ ମୁଁ ଦେଇଥିଲି
ଆଉ
କୁହ କଣ ସେତେବେଳେ?
ସକାଳେ ଏଇ ଗୋଟେ କ୍ଲାସ ଥିଲା କ୍ଲାସ ସରିଲା ପରେ ମୁଁ ଏବେ ଯାଇକି ଉପମା ଖାଇକି ତାପରେ ଗାଧେଇକି ଆସିଲି ଆଉ।
ଆଚ୍ଛା।
ଗାଧେଇ ନଥିଲି ଆଉ ସକାଳୁ ତାପରେ ଖାଇକି ଏବେ ଗାଧେଇକି ଆଇଲି। ତମେ ତମେ କଣ ଖାଇଛ?
କାଲି ମୁଁ ପଖାଳ ଖାଇଛି ପଖାଳ ଭଜା। ପଖାଳଭଜା ଖାଇ ଗାଧୋଇ ଆସି ରୋଷେଇ ହଉଛି ଆଉ।
ହୁଁ ହୁଁ। ଆଉ ରଜରେ କଣସବୁ ଡ୍ରେସ୍ ଆଣିଥିଲ?
ଡ୍ରେସ୍ ଆସିଥିଲା ରଜରେ ଆ ସେମିତି ଆସିକି ପିନ୍ଧା ହେଇକି ବୁଲା ହେଇଛି ଆଉ ପର୍ସନାଲି ମୋ ଡ୍ରେସ ଏତେ ହଉନି। ଛୋଟପିଲା ଥିଲେ ସମସ୍ତେ ଡ୍ରେସ ନହେଲେ ହଉନଥିଲା। ଏବେ ବଡ ପିଲା ହେଇଗଲେଣି ଡ୍ରେସ୍ ହେଲେ ହବ ନହଲେ ନାଇଁ। ରଜରେ ନହେଲେ ତ ଆମର ଅଲଗା ବେଳେ ହଉଛି ଡ୍ରେସ୍ ଆଉ।
ହଁ ହଁ ଏବେ ତ ସବୁପର୍ବରେ ସମସ୍ତଙ୍କର ଡ୍ରେସ୍ ଦରକାର ହ ସରସ୍ଵତୀ ପୂଜା ଗଣେଷ ପୂଜା ସବୁଥିରେ ଦର
ହଁ ସବୁ ଦରକାର ଆଗ୍ରହ ହୁଏନି ରଜ ଅଷ୍ଟମୀ? ଡ୍ରେସ୍ ହବା ନିହାତି ଦରକାର। କୁମାର ପୂର୍ଣ୍ଣିମା ହଁ।
ଏ ଏବେ ତ ସବୁ ପର୍ବରେ ଡ୍ରେସ୍ ଖୋଜୁଛନ୍ତି ସମସ୍ତେ ଆଉ।
ଉ ଏତେ ଡ୍ରେସ୍ ପାଇଁ ଆଗରୁ ଯେମିତି ଲୋକ ଛୁଆମାନେ କାନ୍ଦନ୍ତି। ଡ୍ରେସ୍ ଦରକାର ରଜ ଅଷ୍ଟମୀରେ। ଏବେ ତ ସବୁ ଡ୍ରେସ୍ ମଗେଇଦିଆ ହଉଛି ଆଉ।
ହୁଁ।
ଆଉ ତମର ସେପଟେ ଚାଷ ହୁଏନା ନାଇଁ।
ହଁ ହୁଏ ଆଗୁରୁତ ହଉଥିଲା ବହୁତ୍ ଏବେ ବହୁତ୍ କମିଗଲାଣି ଏବେ ଖାଲି ପ୍ରାୟତଃ ସେ ଧାନ ଫାନ ହଉଛି ନହଲେ ନାହିଁ ଆଉ କିଛି ଚାଷ ସେମିତି ଆଉ ହଉନି। ହେଇନି ବହୁତ୍ ଲୋକ ଆଉ କରୁନାହାନ୍ତି କେହି ନା। ବାଦାମ ଫାଦାମ କିଛି ହୁଏନି ତମର ସେପଟେ ହୁଏକି?
ବାଦାମ ଚାଷ ହଉନି? ହଁ ଆମର ଏପଟେ ବାଦାମ ବିରି ମୁଗ ସବୁ ଚା ଧାନ ହଁ।
ବଢିଆ ଆଉ ଆମର ଏପଟେ ବାଦାମ ହୁଏନି। ଆମର ଏପଟେ ଖାଲି ପ୍ରାୟ ଧାନ ଆଉ ଯଦି ହଉଛି ମୁଗ କି ବିରି ଯଦି ହଉଛି ଗୋଟେ ଟାଇମ୍ ରେ ନହେଲେ ନାହିଁ ଆଉ କିଛି ଚାଷ କରୁନାହାନ୍ତି କେହି।
ନା ଆମର ବାଦାମ ବିରି ମୁଗ ଧାନ ସବୁ ଆମର ଆମ ଏପଟେ ସବୁ ଚାଷ ହଉଛି।
ହଁ, ଆଗରୁ ଆମର ଏପଟେ ହଉଥିଲା ଲଗାନ୍ତି ଅଛନ୍ତି ଜଣେ ଜଣେ, ସବୁ କରନ୍ତି କୋବି ଫୋବି ପୋଟଳ ଫୋଟଳ ଟମାଟୋ ଏଗୁଡା ସବୁ ହଉଥିଲା ଏବେ ତ କେହି କରୁନାହାନ୍ତି କେହି ହେଲେ ଧାନ, ମୁଗ, ବିରି ଏଇ ସବୁ ହଉଛି ନହଲେ ନାଇଁ ଆଉ କିଛି ଚାଷ କେହି କରୁନାହାନ୍ତି।
ଏବେ ତ ହଁ ଏବେ ତ ଲୋକଙ୍କୁ ସମୟ ହଉନି ଆଉ ସବୁ ଅଲଗା କାମରେ ବ୍ୟସ୍ତ।
କିଏ ଚାଷ କରିବାକୁ ପସନ୍ଦ କରୁନାହାଁନ୍ତି।
ପରମ କରୁ ନାହାନ୍ତି କେହି ଚାଷ କରିବାକୁ। ଯିଏ ଯେତିକି ଲୋକ ଅଛନ୍ତି ଆଉ ଚାକିରୀ ଉପରେ ଲକ୍ଷ୍ୟ ରହିଲା ସମସ୍ତିଙ୍କର ଚାକିରୀ ଆଉ।
ହଁ ହଁ।
ଚାରିକଲ ସମସ୍ତେ ଆଉ ଚାଷକୁ କେଇ ପଚାରୁନାହାନ୍ତି। ହଁ ହଁ ସେଇଟା ବି ବୁଝି। ସେଇ କଥାଟା ହବ ନା ଆଉ।
ଆମେ କରୁ ମୋ ଭଉଣୀର ମୋର କରୁ ଛାତପରେ ଯାହା ମ ଇଏ ହଏ ଲ ଲଗାଉ ସବୁ। ବହୁତ ସାରା ଫୁଲ ଗଛ, ସବୁ ଲଙ୍କା ହଁ ଆମେ ସବୁ ଲଗାଉ, ଆମର ତ ସେମିତି ଜାଗା ନାହିଁ ବି ସେ ଲଗେଇବା ପାଇଁ କି ଆମେ ଯାହାବ ଲଗ୍ ଗାଉ ସବୁ ଛାତ ଉପରେ ସବୁ ମ ଦିଦିର ମୋର ମିଶିକି କରୁ। ବହୁତ ସାରା ଫୁଲ ଗଛ, ଟମାଟୋ, ଲଙ୍କା, ଯାହା ହଉ ଗୋଟେ ଗୋଟେ ଲଗାଉ ସବୁ।
କ
ଆମେ ବହୁତ ସାରା ଫୁଲ ଗଛ ଲଗେଇଛୁ। ଫୁଲ ଆଉ, ହଁ ଶୁଭୁନି ହାଲୋ।
ଶୁଭୁଛି କୁହ ହଁ।
ଶୁଭା ଯାଉନି।
ହଁ ହଁ ଶୁଭୁଛି।
ହଁ।
ହଁ ଆମେ ବି ସେ ବାଡିରେ ଫୁଲ ଗଛ ଗେଣ୍ଡୁ ଗେଣ୍ଡୁ ଫୁୁଲ। ଗେଣ୍ଡୁ ମାସ ହେଲା ମାନେ, ବାଡ଼ି ସାରା ଲଗାଯାଏ।
ହଁ, ଆମର ବି ମୋ ମମି ଲଗାଏ ବହୁତ ସାରା ମାନେ ଆମର ସେଇ ଯୋଉ ଘର ବାହାରଟାରେ ଲଗାଏ ଯେ ବହୁତ ସାରା ଫୁଲ ଫୁଟିଥିଲା ଏ ବର୍ଷ।
ହୁଁ।
ଘର ବାହାରେ ଆମର ବହୁତ ପୁରା ବିସ୍ ସାଇଡ ରେ ଲଗା ହେ ଯାଇଥିଲା ବହୁତ ଗେଣ୍ଡୁ ଫୁଲ ଫୁଟିଥିଲା।
ହଁ ଗେଣ୍ଡୁ ଫୁଲ ତ ସେଇ ଟାଇମ ରେ ନଲେ ଅଲଗା କୌଣସି ଫୁଲ ମିଳେନି ଗେଣ୍ଡୁ ଫୁଲରେ ହି ଠାକୁର ପୂଜା ହୁଏ।
ହୁଁ ହୁଁ।
ଶୀତ ଦିନେ ଅଲଗା କଉ କିଛି
ହଁ ହଁ ଆଉ କି କିଛି ବି କିଛି ବେଶୀ କିଛି ଫୁଲ ମିଳେନି।
ତ ଏଇ ଗେଣ୍ଡୁ ଫୁଲ ହିଁ ସବୁ କାମ ଦିଏ। ଆମ୍ବ ହେଇଥିଲା ନା, ଏ ବର୍ଷ ଗଛରେ?
ଆମ୍ବ, ହଁ ଆମର ହଁ, ଆମର ଆମ୍ବ ଗଛ ଅଛି। ଏବେ ନୂଆ ନୂଆ ଗୋଟେ ଦିଟା ଖଣ୍ଡେ ଗଛ ଏବର୍ଷ ଫଳିଥିଲା, ଆଉ ଗୋଟେ ଗଛରେ ଫଳି କିନ୍ତୁ ଏ ବର୍ଷ ଟିକେ କମ ଫଳିଥିଲା, ସବୁ ଦି ତିନିଟା ଗଛରେ ଫଳିଥିଲା କିନ୍ତୁ କମ କମ ସବୁ ଦଶ କୋଡିଏ ଟା ତିରିଶ ଟା ଲେଖା ହେଇକି, ଏମିତି ଫଳିଥିଲା ଆଉ।
ଏ ବର୍ଷ ତ ଆମ୍ବ ଯୋଉ ଗଛରେ ଫଳିଛି ବହୁତ ଫଳିଛି।
ବହୁତ ଫଳିଛି। ହଁ କିନ୍ତୁ ଆମର ଏତେ ହୁଏ ଯୋଉ ଗଛରେ ଯୋଉ ଗଛରେ ଆମର ହୁଏ ଟିକେ ଅଧିକ, ସେଇ ଗଛରେ ଆମର ଏଥିରେ ଟିକେ କମ ହେଇଥିଲା କାହିଁକି? ଆମ୍ବ ଆଉ ବେଶୀ ଭଲ ନଥିଲା ସବୁ କାଇଁ ଖରାପ ହେଇଗଲା କଳା କଳା ହେଇକି, ଖରାପ ହେଇଗଲା କାଇଁ?
କଣ ହେଇଥିବ ଅସୁବିଧା ଗଛରେ, କଣ ହେଇଥିବ ଆଉ। ସେଥିପାଇଁ ଫଳି ନଥିବ ନାଇ ଆମର ଏପଟେ। ବହୁତ ବହୁତ ଫଳ ଫଳିଥିଲା ଆମ୍ୱ। ମାମ୍ପଡ ଖାଇକି ବି ବହୁତ ଆହୁରି ବହୁତ ଥିଲା।
ହଁ। ଆମର ଗୋଟେ ନୂଆ ଗଛ ଆମ୍ବ ଏଥର ଫଳିଥିଲା ସେ ଆମ୍ବ ଟା ବହୁତ ଟେଷ୍ଟି ଥିଲା।
ଏ ବର୍ଷ ଯୋଉଠି ହେଇଛି ସେ ଗଛରେ ବହୁତ ହେଇଛି।
ହଁ। ତମ ଆଡ଼େ କ ତମର କଣ ଅଛି ଆମ୍ୱ ଗଛ କେତେଟା ଖଣ୍ଡେ।
ଆମର ଦି ଟା ଆମ୍ବ ଗଛ ଅଛି ଦିଟାରୁ ଗୋଟେ ଗଛରେ ହେଇଥିଲା ଆଉ ଗୋଟେ। ଗଛଟେ ଅଳ୍ପ ଫଳ ମାନେ ହେଇଥିଲା। ହେଲାଣି କିନ୍ତୁ ଆମ୍ବ ପୂଳ ଆମ୍ବ ଆଉ ହେଲାନି ସ ଆଉ ବାର ବର୍ଷ ଆଡ଼କୁ। ବଧେ ହବ ଆଉ ଛୋଟ ଗଛ। ହେଲନି ତ ସେ ବ ଆର ବର୍ଷ କି ତା ଦି ବର୍ଷ ଲାଗିବ ବୋଧେ ହବା ପାଇଁ ଆଉ।
ଭଲ ଆମ୍ବ ମାନେ ମିଠା ଆମ୍ବ ହୁଏ ନା କଣ।
ଏ ଭାରି ଖଟା ଏତେ ଖଟା। ଖାଇ ହବନି ପାଚିଲେ ଖାଇ ହୁଏ।
ଆମ୍ୱୁଲ କରିଦଉନ।
ସେ ଆମ୍ବୁଲ ହୁଏ ଆଉ ଆମ୍ବୁଲ ପାଇଁ ଅଳ୍ପ ଆମ୍ବ କେତେ ଆମ୍ବୁଲ ହବ। ଆମ୍ୱର ହେଇନଥିଲା ଗୋଟେ ଗ ଗଛରେ ହେଇଥିଲା ଅଳ୍ପ ଆଉ ଗୋଟେ ଗଛରେ ହେଇନଥିଲା ମାନେ ହେଇଥିଲା ଛୋଟବେଳୁ ତାପରେ ଝଡିଗଲା ନୂଆ ହଉଛି ନୂଆ ହେଇ ଥିଲା ଫାର୍ଷ୍ଟ ଟାଇମ୍ ପ୍ରଥମ ହେଇଥିଲା ସେଇଥିପାଇଁ ଆଉ ହେଲାନି। ସେ ଆର ବର୍ଷ ଆଡକୁ ହବ ଆମ୍ବ।
ଆମର ଆମ୍ବ ତ ବେଶୀ ଫଳେନି ଏତି କିଣା ହେଇକି ମୋ ମମି ଆମ୍ବୁଲ କରି ଥୋଇ ଦେଇଛି ଦି ବର୍ଷ ଖଣ୍ଡେ ସେ ପଳେଇବ।
ହଁ ଆମ୍ବ ଏ ବର୍ଷ ହେଇଥିଲା ପବନ ବି ହେଇଛି ସେଇଭଳିଆ ବର୍ଷା ପବନ। ଝଡୁଥୁରା ଆମ୍ବ କଞ୍ଚା ଆମ୍ବ। ଜିଆଣିକି ଆମ୍ବୁଲ ଆମର ସବୁ ଆମ୍ବୁଲ ଆଚାର।
ବହୁତ ହେଇଛି ଆମ୍ବ ଆଚାର ଆମ୍ବ।
ଆଉ। ହାଲୋ କଣ କହିଲ? ଶୁଭିଲାନି ଆଉଥରେ କହିଲ।
ଆମ୍ବ- ଆଚା- ମୁଁ କହିଲି ଯିଏ ଏ ବର୍ଷ ଯେତେ ଆମ୍ବ। କରିପଡିଥିବ ଆମ୍ବୁଲ ଆଉ।
ହଁ ହଁ।
ଆଚାର ଆମର ତ ସେମିତି ଆଚାର ବେଶୀ କିଛି ହେଇନି କିନ୍ ତୁ ନା ଆମ୍ବୁଲ ବହୁତ ସାରା ହେଇଛି।
ହଁ। ଯିଏ ଏ ବର୍ଷ କମେଇଲା ଆଉ। ଆମ୍ବ ଆଚାର ଯେତେ ଯିଏ କରିକି ଖାଇବା କଥା ଖାଇବ ପାଚିଲା ଆମ୍ବ ତ ବହୁତ ଏ ବର୍ଷ।
ହଁ ହଁ ପାଚିଲା ଆମ୍ୱ ତ ମୋ ଜେଜେ ମା ର ସବୁଦିନ। ମୋ ଜେଜେ ମା ର ଆମ୍ବ ନହେଲେ ସେ ଖାଇବନି।
ହଁ ମୋ ମାଙ୍କର ସେଇଭଳି ଡେଲି ଆମ୍ୱ ଖାଇବେ ଖାଇଲା ବେଳେ ଗୋଟେ ଆମ୍ବ ଯାହା ହେଲେ ଦସ୍କାରେ।
ଦରକାର ହଁ ବା ସେୟା ହଁ।
ଗୋଟେ ଆମ୍ବ ଖାଇଥିଲେ କିଛି ନାଇଁ ତାଙ୍କ ଆଉ କିଛି ଦରକାର ନାହିଁ ଖାଲି ଆମ୍ବ ଦେଇଦଲେ ଖାଇଲେ।
ହଁ ବା ସେଇଆଆ ହଁ ସେଇଆା ବା। ମୁଁ ଜେଜମା ର ସେମିତି ତାର ଆମ୍ବ ଦରକାର ଯାହାବି ହେଲେ ଖାଇଲା ବେଳେ।
ଆମ୍ବ ହେଇଗଲେ ତାଙ୍କ ମନ ଖୁସି।
ବିକା ଲୋକଙ୍କ ଠାରୁ ଟିକେ ଆଗ ଇଏ ର ଲୋକମାନଙ୍କୁ ଆମ୍ବ ଟା ଟିକେ ବେଶୀ ପସନ୍ଦ। ।
ହଁ ସେମାନେ ଯାହାହେଲେ ତାଙ୍କର ଗୋଟେ ବ ମାନେ ସେମାନେ ସବୁ ଆମ୍ବ ତାଙ୍କର ନିହାତି ଦରକାର। ଆଉ ଆଉ କିଛି ଫଳ ଜିନିଷ ଦେଲି ଜଣ ନାଇଁ ଆମ୍ବ ଟା କିନ୍ତୁ ଆମ୍ବ ମାସରେ ଆମ୍ବ ଦବାକୁ ଦରକାର।
। ହଁ ମୁଁ ଯେମିତି କହିବି ମୁ ଏ ଆ ବ ଦେଖଛୁ ବର୍ଷକୁ ଗୋଟେ ଫଳ ଆଉ ଗୋଟେ ଥର ମିଳିବ ଆଉ ଖାଇବନି।
ସେ ଯାହା ଖାଇବା ଆଉ।